ହଁ।
ହ୍ୟାଲୋ।
ଆରେ କଣ କୁହ?
ଆଉ ନମସ୍କାରେ ଆଉ ସବୁ ଭଲ ତ?
ହଁ ଭଲ କଣ ଏଇ ବର୍ଷା ତ ଲାଗକିି ରହିଚି ଆଉ।
ଅ ହୋ। ଆଉ କଣ ସବୁ ଯୋଉ କହୁଥିଲେ ଆପଣ ଯୋଉ ଇଏ କଥା ଟା ମ ଯୋଉ ଆପଣ ଯୋଉ ଜଙ୍ଗଲ ଯାଆନ୍ତି ଯୋଉ କାଠ ଆଣିବାକୁ
ଯୋଉ କାଠ ଆଣିକି ରଖିଥିଲେ ଆ ବର୍ଷା ଦିନେ ତାକୁ ଜାଳିବେ ନା ବିକ୍ରି କରିବେ?
ମୋର ଗୋଟେ ଚାଳଘର ଅଛି ହେଲା ତା କୁ କଣ କରେ ନା ଯାହା ହାଣି ହୁଣିକି ଆଣେ ତାକୁ ଟିକେ ଖରାରେ ଶୁଖେଇଦିଏ। ସେ ରଡ଼ ମାନେ ପୁରା ଶୁଖିକି ଠଣଠଣ ହେଇଯାଏ ତାପରେ ତାକୁ କଣ କରେ ନା ସେ ଘରେ ରଖିଦିଏ ରଖିଦିଏ ଆଉ ଯା ମୋର ଯେ ତିକି ଆବଶ୍ୟକ ମୁଁ ତାକୁ ରଖିଦେଇଛି ଆଉ ଯେତିକି ମୋର ବଳି ପଡେ ତାକୁ ବିକ୍ରି କରେ। ବୁଝିଲେ ନା ଆ ଆପଣଙ୍କର ଯଦି ଦରକାର ଅଛି ତାହେଲେ ମୁଁ ଆପଣଙ୍କୁ ଦେଇଦେଇ ଆସିବି।
ଆଜ୍ଞା ମୋର ଦରକାର ନିହାତି ବାର ତେର କିଲୋ ଦରକାର କାହିଁକି ନା ବର୍ଷା ଦିନ ଆଇଲାଣି ଜାଳିବାକୁ ଅସୁବିଧା ହବ ବୁଝିଲେନା ରା ରୋଷେଇ କରିବା ପାଇଁ ସେଥିପାଇଁ ମୁଁ ଆପଣଙ୍କୁ କହୁଥିଲି।
ହଁଁ ମୋର ଅଛି ବହୁତ ଅଛି ଆଉ ମୋ ପାଖରେ କୁଇଣ୍ଟାଲ ଖଣ୍ଡେ ଅ ସେ ଇଁ କାଠ
ଆଜ୍ଞା।
ଆପଣଙ୍କର ଯଦି ଦଶ ପନ୍ଦ ପନ୍ଦର କୁଇଣ୍ଟାଲ ଦରକାର କେତେକ ଦରକାର ଆପଣଙ୍କର
ମୋର ପାଞ୍ଚ କୁଇଣ୍ଟାଲ ହେଲେ ହେଇଯିବ ଆଜ୍ଞା।
ପାଞ୍ଚ କୁଇଣ୍ଟାଲ ହଉ ଆପଣ ଆସନ୍ତୁ ଆପଣ ଆଗେ ଗୋଟେ କୁଇଣ୍ଟାଲ ନିଅନ୍ତୁ। ଆମ ପାଖରେତ ଅ ଛି ମହଜଦ ମୁଁ ତ ତିନି ଚାରିଟା ଚାଳ ଘର କରିଛି କେବଳ ସେଇ କାଠ ଘର ର। କାଠ ରଖିବା ପାଇଁ ବୁଝୁଛନ୍ତି ନା ଆ ହଁ ଆଉ ମୁଁ
ବର୍ଷା ଦିନ ଆଇଲାଣି ନା ଆଉ ଯାଇ ହଉଥିବ ନ ହଉଥିବ ମୁଁ ସେଥିପାଇଁ କହିଲି।
ହଁ ଇଏତ ବର୍ଷା ତ ଲାଗିକି ରହୁଛି। ଆଉ ଆପଣଙ୍କୁ କୋଉ କାଠ ଦରକାର।
ଆମର କାଠ ଜାଳଣୀ ରୂପେ ବ୍ୟବହାର କରିବା ପାଇଁ ଯଉ କାଠହେଲେ ଚଳିବ। ବୁଝିଲେ ନା।
ହଁ ମୋ ମୋ ପାଖରେ ତ ବିଭିନ୍ନ ପ୍ରକାରର କାଠ ଅଛି। ଯେମିତି କିି ଉ ଚାକୁଣ୍ଡା ଆ। ହଁ ଚାକୁଣ୍ଡା ଆଉ ନିମ୍ବ। ଆଉ ଆମ୍ବ ହେଲା ଆମ୍ବ। ଆ ଆମ୍ବ ଯୋଉ ବଡ ବଡ ଯୋଉ ଇଏ ଗୁଡା ସେଇଗୁଡା ଯୋଉ ହଁ ସେଗୁଡା ଯୋଉ ଆସୁଛନ୍ତି। ଯୋଉ ହଁ କାଠ ଯୋଉ ସବୁ ସାମଗ୍ରୀ ତିଆରି କରୁଛନ୍ତି। ସେଇମାନେ ଆସିକି ବଡ ବଡ କାଠ ନେଇକି ଯାଉଛନ୍ତି।
ଆଜ୍ଞା। ଆଜ୍ଞା।
ହୁଁ।
ମୁଁ ଆମ ଘର ପାଖରେ ପଳାଶ ବଣ ଅଛି ଯେ ଆମର ପଳାଶ ଜଙ୍ଗଲ ଅଛି ବୁଝିଲେନା କିନ୍ତୁ ବର୍ଷା ଦିନ ହେଇଗଲାଣି। ଖରା ଦିନ ହେଇଥିଲେ ମୁ ଶୁଖିଲା ଗଛ ଯୋଉ ଗୁରା ଶୁଖି ଯାଇଥାଏ ତାକୁ ପ଼ ଯୋଉ ଆମର କୁୁରାଡି ନେଇକି ହାଣିକିନା ଆଣେ ବୁଝିଲେ ନା। କାହିଁକି ନା ଏ ବର୍ଷ ମୋର ଟିକେ କାମ ପଡିଗଲା। ସେଥିପାଇଁ ମୁଁ ଯାଇପାରିଲିନି ଆଉ ତାପରେ ବି ବାରହା ଗୁରାକ ଅ ଅଧିକା ହେଇଗଲେଣି ଆମ ଜଙ୍ଗଲରେ।
ହଁ ଡରିକି ଯାଉନଥିବ ଆଉ।
ଆଜ୍ଞା। ପଶିଲା ବେଳକୁ ସେ ଗୋଡଉଛନ୍ତି ମାରିବାକୁ ବୁଝିଲେନା। ଯାହାଫଳରେ ଭିତରକୁ ପଶି ହେଉନି ଆଉ ଜାଳ ବି ଆଣିି ହେଉନି।
ଆପଣଙ୍କ ଗ୍ରାମରେ ଆପଣ କହୁଛନ୍ତି ଯେ ବାରା ଙ୍କ ସଂଖ୍ୟା ବଢିଗଲାଣି।
ଆଜ୍ଞା।
ଆର ପୁଣି କିଛି ପଦକ୍ଷେପ ନେବେ ନା ସେମତି ଖାଲି ବଢି ଚାଲିଥିବେ।
ଆମର ଜଙ୍ଗଲୀ ବିଭାଗ ବା ପ୍ରାଣୀ ବିଭାଗଙ୍କୁ ଜଣେଇ ଦିଆଯାଇଥିଲା ବୁଝିଲେ ନା ଥରେ ଆସିଥିଲେ। କିନ୍ତୁ ତାଙ୍କୁ ପାରିଲେନି କାହିଁକି ନା ସେ ବହୁତ ମାତ୍ରାରେ ଅଛନ୍ତି। ଗୋଟେ କିମ୍ବା ଦିଟା ଥିଲେ ଯାହା ହେଇଥାନ୍ତା। ସେି ନିହାତି ପନ୍ଦରଟା କିବା ତିରିଶ ଟା କି ପଇଁତିରିଶ ଟା ଏମିତିଆ ହେଲେଣି। ବୁଝିଲେ ନା।
ଏତେ ହେଇଗଲା ନା।
ଆଜ୍ଞା। ପ୍ରବଳ ମାତ୍ରାରେ ବଢ଼ିଲେଣି। ସେଥିପାଇଁ କିଛି କରିହଉନି ଆଜ୍ଞା। ଆଉ ତାପରେ ଆଜ୍ଞା ପଦକ୍ଷ୍ୟପ କ ନିଆଁ ଅବ ଆମର ସେପଟେ ବି ଆମେ ଛୁଆମାନେ ଆମେ କ୍ରିକେଟ୍ ଖେଳିୟାକୁ ସେପଟକୁ ଯାଉ। ଆମ ସେପଟେ ଆମ ପଡ଼ିଆ ଅଛି ବୁଝିଲେ ନା। ଖେଳ ପଡ଼ିଆ ସେପଟୁକୁ ଖେଳ ହଁ ଖେଳିବାକୁ ଯାଉ କିନ୍ତୁ ଡରିଗିନା ବି ଆମେ ଆଉ ଯାଉଁନା। କାଇଁକି ନା ସେ ଗୋଟେ ପିଲାକୁ ମାରିଥିଲା ଗୋଡେଇକି ବୁଝିଲେନା।
ଇମିତି ସବୁହେଇଯାଇଛି ତା ହେଲେ।
ଆଜ୍ଞା।
ଏଲ୍ପସନ୍ ହଁ ହଁ। ଏ ଖୋଳେଇୟାକୁ ପିଲାମାନେ ଯାଆନ୍ତି ତାଙ୍କ ଦେଅଁ ଶରୀର ଟିକେ ସୁସ୍ଥ ରହୁଥିବ ଟିକେ ଖୁଳେଇଲେ। ଏବେ ତ ଉଁ ଆଉ ଯାଇପାରୁନ। ଥିବେ ତାଙ୍କ ଭଲ ଲାଗୁନଥିବ ଯେ ମାଇଁମ୍ ତାଙ୍କ ମନ ବି ସୁସ୍ଥ ଲାଗୁନଥିବ।
ଆଜ୍ଞା ଏହିଆ ହେଲା ଗଥ୍। ଆଉମ୍ ସେଥିପାଇଁ ଆପଣଙ୍କୁ ଫୋନ୍ କରିଥିଲି କାଠ ପାଇଁ। ଆପଣ ଯୋଉ କାଠ ଗୁରିକା ସଂଗ୍ରହ କରିକି ଆଣନ୍ତି ବୁଝିଲେ ନା। ସେ କେମିତି ଆଣନ୍ତି କଣ କେମିତି ଆଣନ୍ତି ଏତେ କାଠ ନା ବହୁତ୍ ମାତ୍ରାରେ ଓଜନ ହେଇଥିବ ବି।
ହୁଁ। ନାଇଁ ଆମର୍ ତ କରି କରି ଆମର ଅଭ୍ୟାସ ହେଇଗଲାଣି ବୁଝୁଚନ୍ତି ନା। ଆମେ ମୁଁ ଯେ ତଳେ ଯାଏ ମୋର ଅଖା ନେଇଯାଏ ଆଉ ଗୋଟେ ମୋର ଗୋଟେ କରିଚି କଣ କହିଲ? ଯୋଉ କାଠରେ ଏମ୍ତି ଚକ ଲଗେଇ ଦେଇଚି। ତାକୁ ଓପୁରୁଆ ଧରେ ଚିନି ଟା ବସ୍ତା ଶଗଡ଼ ଭଳିଆ ଗୋଟେ କର ଯାହା ମଳରେ ମୁଁ ତାକୁ ଏକାଥରେ ମୋର ପାଞ୍ଚ ଛଅ ବସ୍ତା କାଠ ମୁଁ ତାକୁ ଗର୍- - ଟଇ ଗଢେଇଆ ନେଇକି ଆ ତୁମ୍ ତାହେଲେ ମୁଁ ଏକା ତ ଏକାଥରକେ ତାକୁ ପାରିବିନି। ସେଟି ପାଇଁ ଏମିତି ମୋର ଆଣିକି ମୋର କରେ ଆଉ। ହା ହ ହଗିକି ଆଇଲ ଆପଣ ଯେହେତୁ ମୁଁ ଆପଣ ବି ଚାହିଁଲେ ଏମ୍ତି କ ଯାଇଁକି ବୁ ଆଣିପାରିବେ।
ତାହା ଆମେ ଜଙ୍ଗଲକୁ ଯାଇ ହଉନାହିଁ କାହିଁକି ନା ବା ଭାଇ ଗୁଳିକ ଅତିକ ମାତ୍ରରେ ହେଇଗଲେଣି ବୁଝିଲେ ନା ଆଉ ଆପଣ? ଜଙ୍ଗଲ ଭିତରେ ଯୋଉ ଫଳ ଫୁଲ ଏଗୁରା ତ ଅଧିକ ମାତ୍ରାରେ ଥିବ ଆପଣ ଆଣୁଥିବେ।
ହୁଁ ନାଇଁ ଆମେ ମହୁ ସଂଗ୍ରହ କରୁ।
ଆଜ୍ଞା ମହୁ ମାଛି ମାରନ୍ତିନି?
ବୁ ସଂଗ୍ରହ କରୁ। ଆପଣ ମହୁ ଦରକାର କି?
ହଁ ମହୁ ଦରକାରେ ପିଓର ମହୁ ପୁରା ଦରକାରେ ଖାଣ୍ଟି ମହୁ ଯାହାକୁ କୁହନ୍ତି। ବୁଝିଲେ ନା? ଖାଣ୍ଟି ମହୁ ଆମର ଦରକାରେ। ଆପଣଂ ମିଳିବ କି ସେଆଡେ?
ହଁ ଆମର ଏଠି ଜଣେ ଅଛନ୍ତି ସେ ମଉ ଫେଣାକୁ ଯାଇଁକି ଭାଙ୍ଗିକି ଆଣିକି ମହୁ ରଖନ୍ତି ହେଲା।
ଆଜ୍ଞା।
ହେ ଏଇଡି ଏବେ ପାଖେରେ ଆମର ଦି ଜଣ ଆସିଥିଲେ। ମହୁ ସେ ଜଣକ ବାରିରେ ମହୁ ଫେଣା ଗୋଟେ ବଡଟେଇ ହେଇଥିଲା। ତାକୁ ସେମାନେ ତୋଳିକି ଆଅ ବାହାର କରିଥିଲେ ଆ ନିହାତି ଗୋ ତେ ମହୁ ଫେଣାରୁ ପାଞ୍ଚରୁୁ ଛଅ କେଜି ମହୁ ବାହାରିଥିଲା। ତ ସେଗୁରା ଦେଶି। ତା ଥରେ କିଛି ରାସାଇନିକ ଦ୍ରବ୍ୟ ମିଶି ନାହିଁ। କି ଚିନିର ଅଁ ଅଂଶ ମିଶି ହେ ନାହିଁ ଯାହାକୁ ଶୁଦ୍ଧ ମଳୁ ମହୁ ବୋଲି କୁହାଯାଏ। ହେଲା ହଁ। ଏ ସେଇ ସେଇ ମହୁ ବିକୁଚନ୍ତି। ଆଉ ଯେ ଆପଣ ଯଦି କହିବେ ମୁଁ ତାଙ୍କ ପାଖେରେ ଖବର ଟା ଦେଇଦେବି କି ଆପଣ ଚାହୁଁଚନ୍ତି ଏତିକି ମୋର ଦରକାର ତ ସିଏ ତମୁକୁ ନେଇକି ଦେଇଦେଇ ଆସିବେ, ସିଏ ବିକୁଚନ୍ତି। ଏବେ ତାଙ୍କର ତ ପାଖରେ ଫୋନ ହେଇଗଲାଣି ସେମାନେ ଅ ଫୋନ୍ ଦ୍ଵାରା ତାଙ୍କର ଅର୍ଡର ନେଇଯାଉଚନ୍ତି, ବୁଝୁଛନ୍ତି କିନ୍ତୁ ଦେ-ଆ ଆପଣ ପୁରା ଶୁଦ୍ଧ ମହୁ ପାଇବେ, ତା ଦେହରେ କିଛି ମିଶ୍ରିତ ଅଂଶ ପାଇବେ ନାହିଁ।
ଆଜ୍ଞା, କାହିଁକି ନା ମାର୍କେଟରେ ବା ଛକରେ ହାଟେରେ ଯୋଉ ମହୁ ଗୁଡାକ ମିଳୁଚି ସେଟା ମିଶିତ୍ର ମହୁ ମିଳୁଚି। ଯେ ବୁଝିଲେ ନା, ଯାହା ଫଳରେ ଖାଇଲା ଦ୍ଵାରା ଦେହ ଖରାପ ହଉଚି।
ତା ଦେହେରେ ଚିନି ଅଂଶ ବି ରହୁଚି ନା ହଁ ହଁ ହଁ ମଧୁମେହ ରୋଗ ହବାକୁ ବେଶୀ
ଆଜ୍ଞା ଆଜ୍ଞା ଆଜ୍ଞା, ଏ ଆମ ଘର ପାଖେରେ ଗୋଟେ ଜଣଙ୍କ ବାରିରେ ଥିଲା ଯେ ବହୁତୁ ବର୍ଷ ହେଲା ଗୋଟେ ଚାକୁଣ୍ଡା ଗଛରେ ମହୁଟେ ହେଇଥିଲା, ବୁଝିଲେ ନା।
ହଁ।
ହ ଆମ୍ ସେ ଦିଟା ଯାକ ମାନେ ସ୍କୁଲ ବିଦ୍ୟାଳୟରେ ପଢୁଥିବା ପିଲା ଦି ଜଣ ସିଏ ହେଲା ଆମ୍ ଆଜ୍-ଆଣିକି ମହୁ ଫେଣାଟି ଭାଙ୍ଗିଲେ ବୁଝିଲେ ନା।
ଉଁ ବିଦ୍ୟାଳୟରେ ପଢୁଥିବାପିଲା
ଆଜ୍ଞା ଆଜ୍ଞା, ସିଏ ଗୋଟି ଆଜ୍ଞା ଆଜ୍ଞା ଗୋଟେ କୁଣ୍ଡରେ ପୁରା ଫୁଲ୍ କୁଣ୍ଡେ ବାହାରିଲା ମହୁ ବୁଝିଲେ ନା।
ଆଉ ମୁଁ ସମେତେ ଲୋକ କିଏ କିଲେ ଦି କିଲ ତିନି କିଲ ଏମିତି ସବୁ ନେଇଗଲେ। ମୁଁ ଆମ ମାର୍କେଟ୍ ବା ହା ଟରୁ ଆସିଲା ବେଳୁକୁ ଆଉ କିଛି ନଥିଲା ବୁଝିଲ ନା। କାହିଁକିନା ମୁଁ ବି ଜାଣିି ମୁଁ କିଲେ ଦି କିଲେ ରଖିଦେଇଥାନ୍ତି। କାହିଁକିନା ପୁରା ଦେଶୀ ମହୁ ଯାହାକୁ କୁହନ୍ତି ବୁଝିଲେ ନା।
ହୁଁ ଖାଇଲେ ବି ଥଣ୍ଡା ଛାଡିଯିବ ମହୁ ଖାଇଲେ। ଦେଶିମହୁ ଖାଇଲେ ଥଣ୍ଡା ଛାଡିଯିବ। ଛୁଆ ମାନଙ୍କ ପାଇଁ ବେଶୀ ଭଲ ଛୋଟ ଛୁଆ ମାନଙ୍କ ପାଇଁ।
ମୁଁ ତ ଶୁଣିଚି କେବେ ବ୍ୟବହାର କରିନାଇଁ ଥଣ୍ଡା ହେଲେ ଖାଇନାହିଁ ଦେଖିଆ ଆପଣ ଯଦି କହୁଚନ୍ତି ଆପ୍ ଆପଣଙ୍କ ଠାରୁ ଆଣିକି ମୁଁ ନିଶ୍ଚିନ୍ତ ଚେଷ୍ଟ ଷ୍ଟା କରିବି ଖାଇଆ
ନାଇଁ ଆପଣ ଖାଆନ୍ତୁ ଦେଖନ୍ତୁ ଦେଖିବେ ଆପଣଙ୍କର ଥଣ୍ଡା ଛାଡିଯିବ। ଆପଣଙ୍କର ଯୋଉ ଧର ଆପଣ ଟିକେ ଚା ଖାଉଚନ୍ତି ଚା ରେ ଚିନି ନ ପକେଇ ଟିକେ ହାଲକା ମହୁ ଟିକେ ପକେଇ ଦେବେ। ତ ମିଠା କୁ ମିଠା ଲାଗିବ ଆପଣଙ୍କୁ ମେଦ ମାନେ କଣ ମଧୁମେହ ରୋଗ୍ ଗ ବି ହବ ନାହିଁ କାରଣ ମଧୁମେହ ଯୋଗୁଁ ସବୁ ପ୍ରକାର ରୋଗ ଆପଣଙ୍କୁ ଆକ୍ରାନ୍ତ କରିବ ବୁଝୁଚନ୍ତି ନାଁ ନାଇଁ।
ଆଜ୍ଞା। ଆଉ ଆପଣ ତାହେଲ୍ ଲେ ମହୁ କଥା ଟିକେ ବୁଝିବେ ଆଉ କାଠ କଥା ଟିକେ ବୁଝିବେ ବୁଝିଲେ ନା।
ଆ ତାଙ୍କର ଅଛି। ଆପଣ ଖାଲି ଆସିବେଲେ ନେଇଯିବେ କାଠର ଅସୁବିଧା ନାଇଁ। ମହୁ କଥାଟା ମୁଁ ବୁଝିଦେବି ଆଉ କଣ।
ଆଜ୍ଞା।
ଆ ଆପଣ ତ ଜାଣିଥିବେ ମହୁ ପେଣା ଯୋଉ ହେଇଥାଏ ମହୁ ପେଣା କେତ୍ କେତେ ସେ ଲୋକ ଆ ମାନେ ସତର୍କତା ସହିତ ଚଢି ନିଜକୁ ଜୀବନକୁ ବାଜି ଲଗେଇ କେମିତି ଆଣିଥାଏ ତ ଯେହେ ତୁ ଏଇଟା ଦେଶୀ ତ ଆପଣଙ୍କୁ ଟିକେ ପଇସାର ଟିକେ ଅଧିକ ପଡିବ। ଆପଣ ଭାବିବେନି ଯେ କମ ପଇସାରେ ଏଇଟା ହେଇଯିବ ଯେହେତୁ ସେମାନେ କେ କେତେ କଷ୍ଟ କରିକି ଗଛକୁ ଚଢି ମାନେ ମହୁ ମାଛି ସହିତ ନିଜକୁ ରକ୍ଷା କରି ସେ ଆଣୁଚନ୍ତି। ତ ଅଧିକ ପଇସା ହବ।
କିଛି ନାଇଁ ପଇସା ଯେତେ ଲାଗିବ ନିଅନ୍ତୁ କିନ୍ତୁ ଆମର ପିଅର ବା ଦେଶୀ ମହୁ ଆମକୁ ଦକାରେ ବୁଝିଲଣି।
ହୁଁ।
ଆପଣ ଟିକେ ଦେଖିକିନା ବୁଝିବେ।
ହଁ ହଁ ବଜାର ରେ ଯୋଉ ଗୁରା ମିଳୁଚି ସେଗୁଡା ପଚଶ ଷାଠିଏ ଟଙ୍କା କି ଏତିକି ଅଳ୍ପ୍ ମହୁ ପଚାଶ ଷାଠିଏ ଟଙ୍କା। ଏ ଯୋଉ ସେତିକି ଶହେ ଦୁଇଶହ କୁ ତାଙ୍କର ଶହେ ଟଙ୍କା।
ଆଜ୍ଞା ଏ ଛୋଟିଆ ଛୋଟିଆ ବୋଟଲ ମିଳୁଚି କିନ୍ତୁ ମହୁଗୁରା କଣ ହଉଚି କହିଲ ସେ ମହୁ ଗୁରା? ତଳେ ବସିି ଯାଉଚି ଯାହା ଫଳରେ ଜଣା ପଡୁଚି ଏ ଅଧିକ ମାତ୍ରାରେ ଚିନି ଅଂଶ ରହୁଚି ବୁଝିଲେ ନା ସେଥିପାଇଁ
ନାଇଁ ଏ ମହୁକୁ ଆପଣ ଛଅ ବର୍ଷ ବି ଯଦି ରଖିଥେବେ ଏ ମହୁ ଟିକେ ବସିବାର ନାହିଁ। ଯେମତି ସେମତି ଯେତେ ମିଠା ସେତେ ଆହୁରି ଯେତେ ଅଧିକ ଦିନ ରଖିବେ ସେ ଆହୁରି ତାର ସ୍ଵାଦ ବଢିବାରେ ଲାଗେ।
ଆଜ୍ଞା ଆଜ୍ଞା ଆପଣ ତାହେଲେ ମହୁ ଟିକେ ବୁଝିବେ ବୁଝିଲେ ନା?
ହଁ ହଁ ବୁଝିଦେବି ନିଶ୍ଚୟ ବୁଝିବି।
କଥା ଟିକେ କହିବେ ଆଉ ଆଉ ଝୁଣା ଝୁଣା ଝୁଣା ଆପଣଙ୍କ ଜଙ୍ଗଲରେ ମିଳୁଛି କି?
ଝୁଣା ଜଙ୍ଗଲରେ ମିଳୁଚି ଯେ କିନ୍ତୁ ସରକାର ଯୋଉ ନିୟମ ଲଗେଇ ଦେଇଚନ୍ତି। ଆମେ ସର୍ ସରକାରଙ୍କର ଯେତିକି ନିୟମାବଳୀ ଭିତରେ ଆମେ ଯାଇକି ସେତିକି ଆ ମାନେ କଣ ଆମେ ଆମର କାଠ ଜାଳେଣି ଆଣୁଚୁ କିନ୍ତୁ ତା ଭିତ ଭିତରକୁ ଆମକୁ ଯିବାକୁ ନିଷେଦ ସେଥିପାଇଁ ଆମେ ଆଉ ବେଶୀ ଭିତରକୁ ଯାଉନୁ କାରଣ ଜଙ୍ଗଲୀ ଜୀବ ରହୁଚନ୍ତି ତାଙ୍କୁ ମାରିବା ତ ନିଷେଧ ହେଇଚି ତ ଆମେ ଆମର ଖାଲି କା କାଠ ଜାଳିକି କାଠ ବିକ୍ରି କରିକି ଆମେ ଆମର ଜୀବନ ଯାପନ କରୁଚୁ। ବୁଝୁଛନ୍ତି ଆମେ ଜୁଣା ଫୁଣା ଏତେ ଆ କରୁନୁ କିନ୍ତୁ ଆଗେ କରୁଥିଲୁ। ଏବେ ତ ଆଉ ହଉନି ଆଉ ଆମେ ଖାଲି କାଠରେ ଆମ ଜୀବନ ଯାପନ ଯାହା କରିବା କଥା ଆଉ।
କାମ କରନ୍ତୁ ଆପଣ ରୁହନ୍ତୁ, ଆପଣ ବୁଝିକିନା ମତେ ଟିକେ କହିବେ ବୁଝିଲେ ନା।
ହଁ ହଁ ମୁଁ ବୁଝିକି ମୁଁ ଆପଣଙ୍କୁ କହିବି ହଁ।